ଖବର କଣ ଖବର?
ହଁ ବହୁତ୍ ଭଲ ଆପଣଙ୍କର କଣ ଖବର କୁହନ୍ତୁ?
ମୋର ଭଲ ମୁଁ ଏବେ ଆସିଲା ବେଳେ ରଜ ମହୋତ୍ସବ ଯାଇଥିଲି ଆମ ଘର ପାଖରେ।
ଓହୋ ରଜ ମହୋତ୍ସବ ଯାଇଥିଲେ ସେଠାରେ କଣ କଣ ହେଉଛି ମୋତେ ଟିକିଏ ଗମ୍ଭୀର ଭାବରେ କହିବେ କି କାରଣ ମୁଁ କେତେ ଦିନି ହେଲା ଯାଇନାହିଁ ସେଠାକୁ।
ହଁ ଆମ ନଗର ଆସନ୍ତୁ କେବେ ବୁଲିକି ଯିବେ ହନୁମାନ ମନ୍ଦିର ଶିବ ମନ୍ଦିର ସବୁ ମନ୍ଦିରମାଳିନିଆ ନଗର ଆମର ସବୁ ପ୍ରକାରର।
ହୁଁ ତାହା ତ ମୁଁ ବେଶ ଭଲ ଭାବରେ ଜାଣିଛି କିନ୍ତୁ ସେଠାରେ ଯିବା ପାଇଁ ଟିକେ ସମୟ ଦରକାର। ଯାହାକି ମତେ ଏବେ ଖାଲି ଟିକେ ହଉନାହିଁ ତେଣୁ ମୁଁ ଟିକେ ଯିବାକୁ ଅସମର୍ଥ
ଆପଣ ସାଇକେଲ ନେଇକି ଆସିପାରିବେ ମୁଁ ତ ଯାଇପାରୁଛି ଏତେ ବାଟ ତ ଆମର ଓଲ୍ଡ ଟାଉନ୍ ତ ମୁଁ ଯାଇପାରୁଛି ସାଇକେଲ ନେଇକି ଆପଣ କାହିଁ ଆସିପାରିବେ ନାହିଁ।
ମୁଁ ଟିକେ ସାଇକେଲ ରେ ଗଲେ ଆପଣଙ୍କ ଟିକେ ସୁସ୍ଥ ଅଛନ୍ତି ମୁଁ ବା ଅସୁସ୍ଥ ବ୍ୟକ୍ତି ଟିକେ ମୁଁ ସାଇକେ କ ନେଇକି ଯାଇପାରିବି ନାହିଁ ମୋ ଗୋଡ ଟିକୁ ମତେ କଷ୍ଟ ହେବ ବହୁତ୍।
ଏ ଇଜ କଣ କହୁଛନ୍ତି ଆପଣ ମୋର ତ ମୁଁ ଆପଣଙ୍କ ଠୁ ବହୁତ୍ ପତଳା ଅଛି। ମୋର ଏବେ ଟିକେ ଯେହେତୁ ବହୁତ୍ ଦିନ ହେଲାଣି ଦୌଉଡା ବନ୍ଦ ଥିଲା ତ ମୁଁ କାଲି ପହର ଦିନ ମୁଁ ଯାଇଥିଲି ଦୌଡିବା ପାଇଁ ବୁଝିଲେ।
ଆଜ୍ଞା କୁହନ୍ତୁ।
ତ ମୋର ବାମ ପଟ ଗୋଡ ଟା ଟିକେ ଅ ଅନ୍ଥଡିଆ କିି ଦୌଡିବାରୁ ମୋର ଟିକେ ଗୋଡ ବିନ୍ଧା ହଉଛି ଆଉ ମୁଁ ଟିକେ ଦୌଡା ଦୌଡି ମାନେ ଡିଆଁ ଡୁଇଁ କରୁଥିଲି ମୋର ଦୌଡ଼ି ଧରିକି ସେଟା ମୋର ଅଭ୍ୟାସ ନାହିଁ ନୂଆ ନୂଆ ସିଖୁଥିଲି ସେଥିରେ ଟିକେ ହାଲିଆ ଲାଗିଲା ମତେ।
ଓ ତାହା ତ ବେଶ ଭଲ ଭାବରେ ହବ ଆପଣ କଣ କରିହବ ବା ଆଉ।
କରିହବ ନା ଆଜି ଆମର ଆସିଲା ବେଳୁ ରଜ ମହୋତ୍ସବ ଯୋଉ ହଉଥିଲା ସେଠି ଏ ସଙ୍ଗୀତ ଚୌକି ଖେଳ ହଉଥିଲା।
ଓହୋ ସଙ୍ଗୀତ ଚୋଉ କି କଣ ଝିଅ ପିଲା ଖେଳୁଥିଲେ ନା ପୁଅ ପିଲା ଖେଳୁଥିଲେ?
ଆମର ଏଠି ତ ଛୋଟ ପିଲା ବେଶୀ ଖେଳୁଥିଲେ ଅ ମୁଁ ଯେତିକି ଦେଖିପାରେ। ଆଉ ଅଧିକା ବୟସ୍କ ଲୋକଙ୍କର ମୁଁ ଦେଖିନି ବୋଧେ ବହୁତ ହ ହୋଇ ହୋଇଥିବ। ମୁଁ ତ ଦେଖିନି ଯେତେବେଳେ ଗଲେ ମୁଁ ଦେଖିଲିଛୋଟ ଛୋଟ କୁି କୁନି ପିଲା ପୁଅଝିଅ ମିଶିକି ଖେଳୁଛନ୍ତି। ସଙ୍ଗୀତ ଚୌକି
ଓହୋ ତେବେ ତ ବେଶ ଭଲ ଲାଗୁଥିଲା।
ହଁ ଆମର ଏଇଠି ପ୍ରାଇଜ ବି ଦିଆଯାଉଛି ଫାଷ୍ଟ ତିନି ଜଣଙ୍କୁ। ଆମର ଥଣ୍ଡା ପ୍ରଦାନ କରାଯାଉଛି ସବୁ ଯୋଉମାନେ ସବୁ ଉଁ ପାଞ୍ଚ ଜଣ ରହୁଛନ୍ତି ତାଙ୍କୁ ଥଣ୍ଡା ପ୍ରଦାନ କରାଯାଉଛି ଆଉ ସାର୍ଟିଫିକେଟ୍ ମଧ୍ୟ ଦିଆଯାଉଛି।
ଓହୋ। କିନ୍ତୁ ଆପଣଙ୍କୁ ମୁଁ ଗୋଟେ କଥା ବୁଝିପାରିଲି ନାହିଁ ଆପଣ ଯୋଉ ଆମର ଯୋଉ ଗୋଟେ ଗ୍ରୁପ୍ ଅଛି ସେଥିରେ ଆପଣ ସେ ନମ୍ବରଟିକୁ କଣ ପାଇଁ ପକେଇଛନ୍ତି?
ଉୁଁ ବୁଝିପାରିଲାନି ଆପଣ କୋଉ କଥା କହୁଛନ୍ତି?
ଆପଣ ଟିକେ ହ୍ୱାଟ୍ସଆପ୍ ଗ୍ରୁପ୍ ଯାଇ ଦେଖେ ଆପ ମୋ ନମ୍ବରଟିକୁ ସେଠାରେ ପକାଇଛନ୍ତି ତାହା ମୁଁ କଣ ପକେଇଛନ୍ତି ସେ ବୁଝିପାଇଲେ କି?
ଆରେ ହେ ମୁଁ ଭୁଲ ରେ ଦେଇ ଦେଇେଇଛି ମୁଁ ଜାଣି ନାହିଁ।
କିଛି ଜାଣିବା କଥା ନୁହ ଆଉ ଆପଣ ଏମିତି ନ ଜାଣଣି କିଛି ଏମିତି ଭୁଲ କାହିଁ କହିଦଉଛନ୍ତି।
ଓ ମୁଁ ବୋଧହୁଏ ମୁଁ ଏବେ ଆପଣଙ୍କୁ ଯେତେବେଳେ ଯୋଗାଯୋଗ କରୁଥିଲି ସେ ସେଇ ସେଇ ସମୟରେ ଟିକେ ଭୁଲ ହୋଇଯାଇପାରେ।
ଆପଣ ଟିକେ ଭାବିଚ କରିବା କଥା ନା ହଉ କାରଣ ସେଇଟା ପବ୍ଲିକ ଜିନିଷ ନା।
ଆପଣଙ୍କର ମୋତେ ଟିକିଏ ଆପଣଙ୍କର ଆବାସଟା ଟିକିଏ ଧୀରେ ଧୀରେ ଶୁଣାଯାଉଛି। ଟିକେ ଟିକେ ମଝିରେ କଟୁ
ହଁ ତାହା ତ ଆପଣଙ୍କ ସହିତ ମାନେ ମୋର ବି ସେଇ ସେମ୍ ପ୍ରୋବ୍ଲେମ୍ ହଉଛି ଆପଣଙ୍କ ସହ।
ହଁ ଇଏ ତ ବହୁତ ଭଲ କଥା ନାଇଁ।
ହଁ ତାହା ହୁଏତ କିଛି ମାନେ ହେଇପାରେ ନେଟୱାର୍କ ଇସୁ ହେଇପାରେ।
ହଁ ଆପଣ କଣ ଭାବିଛନ୍ତି ଆମର ଗୋଟେ ମୁଁ ଭାବୁଥିଲି। ଆମର ଗୋଟେ ଫିଲ୍ମ ଚ୍ୟାନେଲ୍ କରିବା କେମିତି ହେବ?
ହଁ ତାହା ତ ବେଶ ଭଲ ହୁଅନ୍ତା କିନ୍ତୁ ଟିକେ ସମୟ ଦରକାର କାରଣ ଏବେ କଲେଜରେ ଆଡମିସନ ଏସବୁ ପ୍ରେସର ରହୁଛି। ତେଣୁ ଟିକେ ଭାବ୍ୟ ଚିନ୍ତା ଦିନ୍ତୁ ଆପଣଙ୍କର ତ ତିନିଆଡେ ଗୋଡ ଦେଉଛନ୍ତି ଆପଣ କିଛି ବୁଝିପାରୁନାହାନ୍ତି।
ଆଉ କଣ କରିବା ମୁଁ ଭାବୁଛି ଗୋଟେ ଶେଷ ଠିକଣା କରିବି ବୋଲି ଭାବୁଛି।
ସେଇ ଶେଷ ଠିକଣାଣାରେ ପହଞ୍ଚି ଆପଣ ସତରେ ଶେଷ ଠିକଣାରେ ନ ପହଞ୍ଚି ଯାନ୍ତୁ ସେଥିାଇଁ ଟିକେ ଧ୍ୟାନ ଦିଅନ୍ତୁ।
ନା ମତେ କଣ ଦାସ ବାବୁ ଭଉଛନ୍ତି କି ନା ନା ମୁଁ ସେଇଭଳି ଲୋକ ନୁହେଁ।
ଆଉ ତେବେ ଆପଣ କୋଉ ଭଳି ଲୋକ କୁହନ୍ତୁ ଟିକେ ତ?
ଦାସ ବାବୁ ସହିତ ମୁଁ କଥାବାର୍ତ୍ତା ମୋର ମୁଁ ଯାଇଥାନ୍ତି ଭାବୁଥିଲି ତାଙ୍କ ସହିତ ବଟ କରିବାକୁ। ତାଙ୍କ ସହିତ ଭେଟ ମୁଁ କରିପାରି ନାହିଁ।
ଓହୋ କଣ ପାଇଁ?
ସେ ଆମର ଯୋଉ ସହପାଠୀ ଥିଲେ ସ୍ୱାଇଁ ବାବୁ ତ ସେ ଏକଲା ଯାଇଥିଲେ ତାଙ୍କର ବିଦ୍ୟାଳୟରୁ ଇସ୍ତଫା ଆଣିବାକୁ। ତ ମୁଁ ତାଙ୍କ ସହିତ ଯାଇପାରିଲିନାନି ସିଏ ତା ଆଉ ଜଣେ ତାଙ୍କ ଘର ପାଖ ସାଙ୍ଗକୁ ନେଇକି ଯାଇଥିଲେରି।
ଓହୋ ତେବେ ଏପରି କଥା।
ହଁ ଏପରି କଥା ଆପଣ କୁହନ୍ତୁ। ଆପଣ କିଛି ଗପ ଫପ ଲେଖିଲେ ଆ ଆମର କିଛି ବି ଛୋଟ କାଟି ଉ ଇଏ ହଉ। ଆପଣ ସାହି ଉପରେ ନିର୍ଭର ରୁହନ୍ତୁ ନାହିଁ ଆମେ ନିଜେ ବି ଅଳ୍ପ ପିଲା ମିଶିକି କରିପାରିବା ଘରେ ବସିିକ ମଧ୍ୟ କରିହଉଛି ଆପଣ କୁ ମୁଁ ଯେ କେତେବେଳେ ଆପଣ ଶୋଇପଡ଼ିଥିଲେ ମଧ୍ୟାହ୍ନ ସମୟରେ ଅପର୍ହ୍ ସମୟରେ ମନେ ଅଛି।
ହଁ ତାହା ତ ସେ ଠିକ୍ କଥା ମୋର ତ ସ୍କ୍ରିପ୍ଟ ମୁଁ ରେଡ଼ି କରି ରଖି। ଖାଲି ଯାହାେ କ୍ୟାମେରା ଟିକେ ଭଲ ହୋଇଥିଲେ ଟିକେ ଭଲ ଲାଗିଥାନ୍ତା। ଆପଣ ବୁକୁେଷ୍ଟ କରୁନାହାନ୍ତି ଆପଣ ମତେ ଦୋଷ ଦଉଛନ୍ତି।
ଆପଣ ପ୍ରଥମରୁ ସେଇ ସବୁ ଜିନିଷ ଧ୍ୟାନ ଦିଅନ୍ତୁ ନାହିଁ ଠିକ୍ ଅଛି। ଆପଣଙ୍କୁ ମୁଁ ଆପଣ ଖରାପପ ଅପରାହ୍ନ ସମୟରେ ଯେତେବେଳେ ଆପଣ ଶୋଇଥିଲେ ତାପରେ ଯେତିକି ମୁଁ ଆପଣଙ୍କୁ ଭିଡ଼ିଓ ଗୁଡ଼ା ପଠାଇଅଛି ଆପଣ ସେଇଟା ଟିକେ ସବୁଗୁରା ଦେଖନ୍ତୁ। ତା ଭିତରୁ ଯୋଉଟା ଆମ ନିଜେ ଘରେ ବସିକି ସମସ୍ତେ କରିପାରିବା ସେଇ ଗୋଟେ ଭିଡିଓ ଆମେ ଏଇ ସପ୍ତାହେ ଭିତରେ ଆମେ ତାକୁ କରିବା ରିଲିଜ୍ କରିବା।
ହଉ ଠିକ୍ ଅଛି ମୁଁ ଆପଣଙ୍କ କଥାରେ ସହମତ। କିନ୍ତୁ ଆପଣଙ୍କ ମତେ ଗୋଟେ କଥାରେ ସହମତ ହବାକୁ ପଡିବ।
କଣ କୁହନ୍ତୁ?
ଆପଣ ଯେକୌଣସି ବି ଯାହାବ ବି ପଠେଇଛନ୍ତି ସେ ସବୁ ଚଳିବ କିନ୍ତୁ ତାହା ସବୁ ମୁଁ ଚାହୁଁଛି କି ଆମେ ହିନ୍ଦୀରେ ହିଁ କରିବା। ଓଡ଼ିଆରେ ନୁହେ।
ହଁ ଅବଶ୍ୟ ଆମେ ହିନ୍ଦୀରେ ବି କରିବା। ତା ସହିତ ଆମେ ନିଜର ମାତୃଭାଷାରେ ବି କରିବା ମୁଁ ଭାବୁଛି ଗୋଟେ ଗୋଟେ ଭିଡିଓ ମାତୃଭାଷା ହିନ୍ଦୀ। ତା ସହିତ ମାତୃଭାଷାରେ ବି ସେଇ ସେ ସେଇ ଗୋଟେ ଆଉ କ୍ଲିପକୁ ଆମେ ଅପଲୋଡ କରିପାରିବା। ଗୋଟେିନଛାଡ଼ିକି
ହଁ ହଁ ତାହା ମଧ୍ୟ ଚଳିବ କିନ୍ତୁ ତା ପାଇଁ ସ୍ୱତନ୍ତ୍ର ପେଜ ବନେଇଲେ ଭଲ ହୁଅନ୍ତା କିନ୍ତୁ ଏ ପେଜରେ ଓନ୍ଲି ହିନ୍ଦୀ ପକେଇବା ଆମେ।
ନା ନା ସେ ସେମିତି କଲେ ଭଲ ହବନି। ଆମେ ମୁଁ ଭାବୁଛି ଦିଟା କରିବା ସଵତନ୍ତ୍ର ପେଜ ବନେଇଲେ ଲୋକ ସେଇ ଜିନିଷକୁୁ ଦେଖିବେ ଆଉ ଆମ ଇଏ କୁ ବୁଲିଯିବେ। ତ ଏଇଥିରେ ହିଁ ହି ଦିଟା ମାତୃଭାଷା ଆମର ଉଚ୍ଚ କରିବାକୁ କରଜବେ ଆଶା ଉଚ୍ଚ କରାଗ ନିଜ ମାତୃଭାଷା। ଏଇଟା କହିଥିଲେ ଆପଣ ଜାଣି କିଏ କହିଥିଲେ।
ହଁ ତାହା ମୁଁ ଜାଣିଛି କିନ୍ତୁ ଆପଣ ସେସବୁରେ ଟିକିେ ବେଶୀ ମାନେ ଇନ୍ସପାୟାର୍ ହେଉଛନ୍ତି ସେଥିି ଯେଉଁଟାକି ଆମର ଭବିଷ୍ୟତ ଖରାପ ହେଇଯିବ ସେଥିରେ ଆପଣ ବୁଝିପାରୁନାହାନ୍ତି ତାକୁ।
ଇନ୍ସପାୟାର ନାହିଁ ଆମେ ସେଟାରେ ଗୋଟେ ଆମର ଗୋଟେ ଲୋକ ଭବାନଙ୍କୁ ଆମେ ଟିକେ ଗଠନ କରି ଓଡିଶାରେ ବହୁତ ଲୋକ ରହୁଛନ୍ତି ଭାରତରୁୁ ଆମର ଯେତିକି ଆମକୁ ମେନ୍ ଆମକୁ ଦରକାର ଲକ୍ଷେ ଲୋକ ଦରକାର ଲକ୍ଷେ ରୁ ଅଧିକା ଉର୍ଦ୍ଧ ଲୋକ ରହୁଛନ୍ତି ଓଡିଶାରେ। ତ ଆମେ ସେତିକି କ ନିଜ ମାତୃଭାଷାକୁ ଆଗକୁ ଉଚ୍ଚ କଲେ ତ ଆଗ ସେଇଟା ବଢିବ ମୁଁ ଟିକେ ଇଏ ହଉନାହିଁ ମୁଁ ନିଜ ସତ କଥା କହୁଛି।
କଣ ସତ କଥା କହୁନାହାନ୍ତି।
ଯେଉଁ ଦେଖିବ ଯେଉଁ ବି ଲୋକ ଭିଡ଼ିଓ ଷ୍ଟାର୍ଟ କରୁଛନ୍ତି ସ ଆମ ନିଜ ମାତୃଭାଷାରେ ଭିଡ଼ିଓ ବନାଉଛନ୍ତି। ତାପରେ ଯାଇକି ସେ ଅଲଗା କେଉଁ ଭାଷାକୁ ଭାବୁଛନ୍ତି ଆପଣ ଏଇ ଯେଉଁ ହଁ ବ୍ୟବହାର କରୁଛନ୍ତି ଯୋଉ ଜିନିଷ କଥା ହଉ ମୋର କଲ ଆପଣ ହନ୍ଦୀରେ କହିଁ କହୁନାହାନ୍ତିଡିଆରେ କାଇହିଁ କହୁଛନ୍ତି। ମାତୃଭୂମି ମାତୃ ମମତା ମାତୃ ଜନମେ ନାହିଁ ଉଚ୍ଚ କରିବାକୁ କରଯିବା ଆଶା କାଳିଆ ଘୋଡ଼ାରେ ନାହିଁ
ୱା ଆପଣ ତ ବେଶ୍ ଭଲ ଭଲ ଜିନିଷ କହୁଛନ୍ତି।
ହଁ ଏଇଟା ମୁଁ ଲେଖିଛିରେ ଲେଖି ତମର ବହି ପ୍ରକାଶ ହେଇଛି ଜାଣିନାହାନ୍ତି ମୋ ବହି ମୁଁ ଲେଖିଛି ଆ ପିଲା ଘରେ ଘରେ ପିଲା ପଢ଼ୁଛନ୍ତି ବହି ଗୋଟେ ଜାଣିଛନ୍ତି କଣ ଅଛି?
ନାଁ, ତାହା ତ ମୁଁ ଜାଣିନି, କିନ୍ତୁ ଯଦି ଏତିକି ସମୟ ଯଦି ଆପଣ ନିଜର କ୍ୟାରିୟର ଉପରେ ଦିଅନ୍ତେ, କି ଆପଣ କଣ କରିବେ କଣ ନାହିଁ ତେବେ ଟିକେ ବେଶ୍ ଭଲ ହୁଅନ୍ତା।
ମୁଁ ବହି ଲେଖିଛି ଅ ଟିକେ ରୁହନ୍ତୁ? ମୁଁ ବହି ଲେଖିଛି ଗୋଟେ ହେଲା ତ ମୋ ମତେ ଡାକୁଥିଲେ। ମୁଁ ବହି ଲେଖିଛି ଗୋଟେ। ତ ବହି ମୋର ଆପଣ ପିଲାବେଳେ ବି ନିଜେ ପଢ଼ିଥିବେ ପଢ଼ିଥିବେ ଛବିଳ ବର୍ଣ୍ଣମାଳା ବହି ଜାଣିଛନ୍ତି? କିଏ ଲେଖଥିଲେ?
ହଁ ହଁ ମଧୁସୂଦନ ରାଓ ଲେଖିଥିଲେ ବୋଧେ।
ନା ସେଟା ସିଏ ଟିକେ କପି କରିଥିଲେ ସେଟା ମୁଁ ଲେଖିଥିଲି। ତା ତ ସିଏ ମତେ କହିଲେ। ମୁଁ ପୁଅ ଦେଖ ତମେ ତ ପଢ଼ାପଢ଼ି ପିଲା ଏବେ ଅଛ। ମ ମୋଠୁ ସିଏ ଛବିଳ ବନବଦ ଟିକେ କହିଲେ ମୁଁ ତ ପାଠ ଟିକେ ଅଧିକା ଖଟିକି ଜାଣିଛି। ବାକି ଟିକେ ମୋର ଏତେ ବୁଦ୍ଧିିବୃତ୍ତି ହଉନାହିଁ କେମିତି କଣ କରିବା ତମେ ମତେ ବର୍ଣ୍ମାଳାର ସେଇ ବହିଟା ମତେ ବିକି ଦିଅ ତାକୁ ମୁଁ ପ୍ରକାଶିତ କରିବି ତମ ତମ ନାଁ ଟା ତମେ କାଟିଦିଅ ସେଇ ପଛ ପଟେ ଆକ୍ଚୁଆଲି ଯୁବରାଜ ବେହେରା ଲେଖାଯିବା କଥା ଲୋକ ମତେ ଚିହ୍ନିବା କଥା।
ଓହୋ ତେବେ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବାକୁ ଚାହୁଁଥିଲି?
ଆଜ୍ଞା କୁହନ୍ତୁ।
ମୁଁ କହୁଥିଲି କି ଆପଣ କଣ ମାନେ ଯାଜପୁରରୁୁ ବିଲଙ୍ଗ କରନ୍ତି କି?
ନା ମୋ ଗ୍ରାମ ତ ଆମର ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା।
ଓହୋ ନାଇଁ କିନ୍ତୁ ଆପଣଙ୍କ କଥା ଶୁଣି ମତେ ଯାଜପୁର ଭଳି ମନେ ହେଲା ତ ସେଥିପାଇଁ ମୁଁ ପଚାରିଲି।
ନାଇଁ ଯାଜପୁର ନାହିଁ ଆମର ପାଖାପାଖି ଗାଁ ଅଛି ଯାଜା ବର ଗାଁ।
ଓହୋ ସେଇଥିପାଇଁ ତେବେ ଆପଣ ସେଥିପାଇଁ ତେବେ ଆପଣଙ୍କ କଥାରେ ଏତେ ପବନ ରହୁଛି।
ନା ପବନ ନାାଇଁ ଆପଣ ବୁଝିପାରୁନାହାନ୍ତି। ଆପଣ ଜାଣିଥାନ୍ତେ ମୁଁ ପାଠ ପଢ଼ୁଛି କଣ ପାଇଁ ଜାଣିଛନ୍ତି ଆପଣ କି ଆଗ?
ନା ତାହା ତ ମୁଁ ଜାଣି ନାହିଁ ଆପଣ ତ ନିଜେ ହିଁ ଠିକ୍ କରିପାରୁନାହାନ୍ତି କଣ ପାଇଁ?
କାରଣ ମୁଁ ଯିବି କଟକ୍ ଯିବି ପାଠ ପଢ଼ି ସାରିଲା ପରେ ଜାଣିଛନ୍ତି କଣ ପାଇଁ?
କଣ ପାଇଁ ଯିବେ ତାହା ତ ମୋତେ ଆପଣ ପଛରେ କହିଲେ ମୋତେ ଚଳନ୍ତା କାରଣ ମୋର ଟିକେ ସମୟ ହେଲାଣି ମତେ ମୋତେ ଖାଇବାକୁ ଯିବାର ଅଛି ନା।
କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସାଙ୍ଗରେ ଲଢ଼ିବି। ସେଥିପାଇଁ ମୁଁ କଟକ୍ ଯିବି ବୁଝିଲେ।
ଓହୋ ଏପରି କଥା କି?
ହଁ ଏପରି କଥା। ଠିକ୍ ଅଛି ଆପଣ ବି ଯଦି କାଳିଆ ଘୋଡ଼ାରେ ଚଢ଼ିବାକୁ ଚାହୁଁଛନ୍ତି କିମ୍ବା ଧଳା ଘୋଡ଼ାରେ ଚଢ଼ିବାକୁ ଚାହୁଁଛନ୍ତି? ତ ଆପଣ ମତେ ଯୋଗାଯୋଗ କରିପାରିବେ।
ହଁ ହଁ ହଁ ନିଶ୍ଚୟ ନିଶ୍ଚୟ।